ନମସ୍କାର। ନମସ୍କାର ସାର୍।
କଣ କରିଛନ୍ତି ଆପଣ?
ହୁଁ। ହଁ ସାର୍ ଏବେ ଟିକିଏ ଏଇ ଲଞ୍ଚ୍। ସରି ଟିଫିନ୍ କରୁଛି ଯାଇଥିଲି ତ ଟିକେ ହଳ ହଉଥିଲା ଆଜି। ଏଇ ଯୋଉ ଏବେ ଧାନ ବୁଣାବୁଣି ହବ ଷ୍ଟାର୍ଟ ଏଇକ୍ଷିଣା ଆମ ଏଇ ପଟରେ।। ଆ ବୁଣା ବୁଣି ସବୁ ତଳାତଳି ହେବ ନା। ତଳାତଳି ମାସେ ଦେଢ଼ ମାସ ପ୍ରାୟ ତଳା ପାଇଁ ଟାଇମ୍ ଦିଆହେବ। ତାପରେ ଜୁଲାଇ ଅଗଷ୍ଟ ବେଳକୁ ଆହୁରି ଷ୍ଟାର୍ଟ ହେବ ଆମର ଏପଟ ଆଉ।
ଠିକ୍ ଅଛି ତାହେଲେ। ଆପଣ ସ-ସମ-ଆପଣଙ୍କ ସବୁ ନିତ୍ୟ କାମ ସରିଲାଣି?
ହଁ ହଁ ସବୁ ସରିଲାଣି। ବେଶ୍ ଟିଫିନ୍ କରି। ଟିଫିନ ଧରି ଫେରିବି ଯିବାର ଅଛି ବିଲକୁ ଯିବାର ଅଛି।
ହଁ ତାହେଲେ ଆପଣ ଗୋଟେ ଚାଷୀ।
ଆଜ୍ଞା।
ଆଉ କଣ କଣ ଚାଷ କରନ୍ତି କି?
ଆମର ସାର୍ ଏ ଯୋଉ ଏବେ ଉ ହଉଛି କି ଯୋଉ ମୁଗ ହଉଚି ବିରି ହେଉଚି, ଧାନ ଫ-ଫ-ଫସଲ ବି ହୁଏ ଆମର ଯେଉଁ ପନିପରିବା ଭଲ ମନ୍ଦ କୋବି, ପୋଟଳ, ଜହ୍ନି ଏସବୁ ଲାଗେ।
ହଁ ତାହେଲେ ଏଇଟା ପାଣିପାଗ ଉପରେ ବି ବେଶୀ ଡିପେଣ୍ଡ୍ ରହୁ
ହଁ ହଁ ହଁ ନିଶ୍ଚିନ୍ତ। ତାର ଆମର ବୋରିଂ ସିସନ ଅଛି ଏପଟ ଏରିଆ ମେଗା ପ୍ରକଳ୍ପ ଯେତେବେଳେ ହେଇଥିଲା ତାର ସବୁ ବୋରିଂ ଏରିଆ ଅଛି। ସେଇଥି ସବୁ ଆମେ କିଛି ବି ସେଥିରେ ବେନିଫିଟ୍ ପାଉଛୁ। ଉଁ। ଆପଣଙ୍କ ସାର୍, ଆପଣ କଣ ସାର୍ ସେଆଡେ ସେମିତି ଚାଲଚି ହାଲ୍ ଚାଲ୍।
ଆପଣ ଆମର ଏଇଠି ତ ଆମ ଯେମିତିକି ପଶ୍ଚିମ ଓଡ଼ିଶା, ତାହେଲେ ଆମ ଆମ ପଟରେ ବେଶୀ ଧାନ ଚାଷ ହୁଏ। ବରଷକୁ ଦିଥର ଧାନ ଚାଷ କରନ୍ତି। ଅ ଏଇନେ ଧା-ଧାନ ସ-ସବି ସବୁ କଟା ହେଇଛି ଏବେ ଅ ଆଉ ପନ୍ଦର କୋଡିଏ ଦିନ୍ ଟିକେ ମନସୁନ୍ ଆସିବ। ତାପରେ ଯାଇକି ଆଉ ଗୋଟେ ଥର ଧାନ ବୁଣା ହେବ।
ଆଚ୍ଛା ଆଚ୍ଛା।
ପୁଣି ସେଇଟା ଯାଇକି ଆମ ଅ-ବର୍ଷ ଲାଷ୍ଟକୁ ସେଇଟା ସବୁ କଟାହେବ ଆଉ ବିକ୍ରି କରାହେବ।
ହଁ ହଁ ସେଇଟା ମାନେ ନଭେମ୍ବର, ଡିସେମ୍ବର ବେଳକୁ କଟା ହୁଏ।
ହଁ।
ଅ ଆପଣଙ୍କର କଣ ଏମିତି ଶୋ ସାଇଟିରେ ଦିଅନ୍ତି। ନା ନିଜେ କୁଟକି ଧା-ଧାନ ବାହାର କରି ବିକ୍ରି କରନ୍ତି। ନା କଣ କରନ୍ତୁ।
ଆମେ କିଛି ଅଂଶ ଖାଇବା ପାଇଁ ରଖୁ ଆଉ ବାକି ଯେଉଁ ବଚିଯାଏ ତାକୁ ଆମେ ସରକାରଙ୍କ ଯେଉଁ ମଣ୍ଡିରେ ବିକିଦଉ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ରଜ କେମିତି କଣ କରିଥିଲା ସେପଟରେ?
ଅ ଦେଖିବା ଆଜ୍ଞା ଆମ ଏଠି ପଶ୍ଚିମ ଓଡିଶାରେ ବେଶୀ କିଛିୁ ରଜ ସେମିତି କରନ୍ତି ନାହିଁ କାହିଁକି ଏଇଠି ଆମ ରଜକୁ ସେମିତି ଅତି ଗୁରୁତ୍ୱ ଦିଅନ୍ତି ନାହିଁ ଆମର ଅ ମୁଖ୍ୟ ପର୍ବଟା ହେଉଛି ନୂଆଖାଇ।
ଆଉ ଘଣ୍ଟେଶ୍ୱରୀ ଏମିତି ବୁଲିକି ଆସିଥିଲି ବୁର୍ଲା ଠାରେ ଏପଟ ଏରିଆ ଟା ମତେ ବହୁତ ଗେ ଆଉ ଆପଣଙ୍କର କଣ କେମିତି ଏବେ କୁଆଡେ ବୁଲାବୁଲି କରି ଯାଇଥିଲେ ତୋର ରଜରେ ନାଇଁ?
ରଜରେ ମୁଁ ଏବେ ବର୍ତ୍ତମାନ ଆମ ଯୋଉ ଅ ଆମ ଏରିଆର ପାଖରେ ଗୋଟେ ଅଛି ଅ ପର୍ଯ୍ୟଟନ ସ୍ଥଳୀ ସେଇଠି ପାକୁ ମୁଁ ବୁଲିବାକୁ ଯାଇଥିଲି। ସେଇଠି ଗୋଟେ ବଡ ଜଲପ୍ରପାତ ଅଛି। ବନ ଅଛି ସେଠି ଆମେ ଭୋଜି କରିକି ଖାଇଲୁ ଆ ଆଉ ପୁଣି ଆସିଲୁ।
ପଶ୍ଚିମ ଓଡ଼ିଶାରେ ଇଏ ଆମର ହୀରାକୁଦ ଡ୍ୟାମ୍ ତ ଅଛି ନା ସେପଟ ଙ୍ଗରେ
ହଁ।
ସେଇଟା ଗୋଟେ ଆମ ଯେମିତି କି ଆ ଆମ ଦୁନିଆର ସବୁଠୁ ଲମ୍ବା ଡ୍ୟାମ୍ ଟା ସେଇଟା
ହଁ ହିରାଗୋଡ଼ ହଁ ଏସିଆର ଏସିଆର ସବୁଠାରୁ
ଆଉ କିଛୁ ଆପଣଙ୍କ ପଟରେ କିଛି ଏମିତି ଅଛି କି ପର୍ଯ୍ୟଟନ
ଆମର ଅଛି। ହଁ ଆମ ଏପଟେ ଅଶୋକ ଝର ବୋଲି ଜାଣିଥିବେ ଯେଉଁ ୱାଟରଫଲ୍ ଆଉ ଅଛି ଆମର ଗୁଣ୍ଡିଚା ଘାଙ୍ଗି।
ହଁ। ଆଜ୍ଞା ଆପଣଙ୍କ ଶୁଭା ଜାଉନି କିଛି।
ଘଟଗଣା ହ୍ୟାଲୋ
କୁହନ୍ତୁ ଆଜ୍ଞା।
ଶୁଭିଲା ଆଜ୍ଞା।
ହଁ ଶୁଭିଲା ଆଜ୍ଞା କୁହନ୍ତୁ।
ହ ବଟ ଆମର ଏଠି ପର୍ଯ୍ୟୟସ୍ଥଳୀ ପର୍ଯ୍ୟଟନ ସ୍ଥଳୀ ଅଛି ବହୁତ ଏପଟରେ ପପୁଲାରଟି ହୁଏ। ଆଉ ଏବେତ ଆମ ଓଡ଼ିଶାରେ ତ ମୁଖ୍ୟ ହଉଛି ଜଗନ୍ନାଥଙ୍କ ପୁରୀ। ସେ ଯାତ୍ରା ଆସିଲାଣି କେବେ ଯାଇଛ ନା ରଥଯାତ୍ରା ବୁଲିବାକୁ
ହ ମୁଁ ଯାଇଛି ଦୁଇଥର ଯାଇଛି।
ଆଚ୍ଛା ଆଚ୍ଛା।
ବହୁତ ଭଲ ଲାଗେ ସେମିତି ଲୋକଙ୍କ ଯୋଉ ଆ ତା ଆଉ ବିଶ୍ୱାସ ରହିଛି ଜଗନ୍ନାଥ ଭଗବାନ ପ୍ରତି ସେଇଟା ଦେଖିବା ପାଇଁ ଆକା।
ହଁ।
ଏବେ ତ ଆଉ ବେଶୀ ଗହଳି ହୋଉଛନ୍ତି ଦେଶ ବିଦେଶର ଲୋକ ସବୁ ଆସୁଛନ୍ତି ବୁଲିବା ପାଇଁ।
ହଁ। ସୁନାବେଶ କେବେ ଯାଇଛନ୍ତି ନାଇଁ।
ଆଜ୍ଞା କୋଉ ଏରିଆ କି?
ସେଇ ଜଗନ୍ନାଥ ମନ୍ଦିରରେ ଯୋଉ ସୁନାବେଶ ହୁଏ ଭଗବାନଙ୍କର ବାହୁଡ଼ା ପରେ ପରେ।
ହଁ ସେଇଟା ବି ମୁଁ ଦେଖିଛି ବହୁତ ଆନନ୍ଦ ଲାଗେ ଭଗବାନ ପୁରା ସୁନାରେ ସଜେଇ ହଅନ୍ତି। ବହୁତ ଆନନ୍ଦ ଲାଗେ ଦେଖିବା ପାଇଁ।
ଯା ହୋଉ। ଆଉ ଆପଣଙ୍କର କେବେ ସେମିତି ମାନେ ସା ଯାଏ ଯେମିତି ଆମର ସବୁ ଗାଁରେ ଯାଆନ୍ତି ଆମ ଗାଁ ର କୃଷକ ସଙ୍ଗ ମଝିରେ ଯାଇଥିଲେ ପିକ୍ନିକ୍ କରିବା ପାଇଁ ଆମେ ଯାଇଥିଲୁ। ତ ଆମର ହୋଉଚି ଯାଇଥିଲୁ ଆମର ଯୋଉ କେଦାରନାଥ ଜାଣିଥିବେ?
ହଁ କେଦାରନାଥ।
କେଦାରନାଥ ଯାଇଛୁ ପ୍ରାୟ ସାତ ଦିନରେ ଆମର ଥିଲା। ମାନେ ଜନିଂଟା ଥିଲେ ସାତ ଦିନର। ଆଉ ସେଠି ତ ବହୁତ ଇଏ ହେ ହେଲେ ଆମର ତ ସେ ସବୁ ଅଛନ୍ତି ଆମର ସବୁ ରୋସାଇ୍ ଟାଇପ୍ ଯେମିତି ଆମର ଅ କିଛି ଗୋଟେ ସଂଘ୍ର କରିକି ଆମେ ତା ମନିଟରି ମାନେ ପଇସା ପତ୍ର ଡିପୋଜିଟ୍ ଇଏ ରଖୁ ରଖିକି- କିଛି ଏ କରୁ ଏ ସବୁ ଅଛି ଆମର ବହୁତ।
ବୋଇଲେ ଆପଣ ଏମିତି ଯୋଉ ଆପଣଙ୍କ ସଙ୍ଗ ରହି ସେ ସେ ମଝି ମଝିରେ ଏମିତି ଜାଗା ଜାଗାକୁ ବୁଲିବାକୁ ଯାଉଛନ୍ତି ଆପଣ।
ଆଉ ବର୍ଷରେ ବର୍ଷରେ? କାର୍ ରେ ଆମେ ଯାଉ।
ବେଶୀ ଆନନ୍ଦ ଲାଗୁଥିବ ସେଇଠି ବୁଲିବାକୁ।
ନିଶ୍ଚୟ ନିଶ୍ଚୟ କାହିଁକିନା ବର୍ଷ ଯାକ ଆମର ଚାଷରେ ଲିପ୍ତ ରହିବା। ମଝିରେ ଥରୁ ଟେ ତ ଯାହା ପାଇଁ ନହଲେ ମନୋରଞ୍ଜନ ନ କଲେ ତ ଭଲ ଲାଗିବ ବନି ନା।
ହଁ ନିଶ୍ଚିତ ଆଜ୍ଞା ଯିବା କଥା ସବ୍। ବୁଲିବା କଥା ମନନକୁ ବି ଆନନ୍ଦ ଲାଗେ ଟିକେ ମାଇଣ୍ଡ ବି ଫ୍ରେଶ ହୁଏ।
ରେଷ୍ଟ ରହିବ ଆଜ୍ଞା। ହ
ତ
ଆଉ ଆପଣଙ୍କ ଖାଇଲେ କଣ ଆଜି?
ଆଜି ମୁଁ ଇଟିଲି ଆଉ ଯୋଉ ଚଟଣି ଟା ଖାଇଲି ଭଲ ଲାଗିଥିଲା ମା ବନେଇଥିଲେ।
ଆଜ୍ଞା ଆଜ୍ଞା।
ଆଉ ଆଜ୍ଞା। ଆମର ତ ଏଇତିକି ବିଶେଷ ପର୍ବ ହୋଉଛି ନୂଆଖାଇ।
ହ ନୂଆଖାଇ ହଁ ହଁ ନୂଆଖାଇ ତ ଓଡ଼ିଶାର ମୁଖ୍ୟ ସେଇ ଯେମିତି ଜଗନ୍ନାଥଙ୍କ ପୁରୀ। ଘୋଷ ଯାତ୍ରା ସେପାଇ ଆପଣଙ୍କର କେମିତି ବି ଅଛି।
ହଁ ସେମିତିରେ ଆମ ପିଠା ବଣେ। ନୂଆ ବସ୍ତ୍ର ଆମେ କିଣୁ। ଯେଉ ଆମ ଇଷ୍ଟ ଦେବୀ ରହନ୍ତି ତାଙ୍କୁ ଆମେ ଭୋଗ ଲଗେଇକି ନବାର୍ଣ ଆମେ ନିଜେ ଗ୍ରହଣ କରୁ ତାପରେ
ଏଇ ନୂଆଖାଇ ଜଉ ହୁଏ ଆପଣଙ୍କର ସେ ନା ସେତେବେଳକୁ ଧାନ ଭାରି ଆସିଥାଏ ନା ଆସିନଥାଏ?
ଆ ଧାନ ଟିକେ ଧାନ ଟିକେ ଟିକେ ଚାଉଳ ହେଇଯାଇଥାଏ।
ଆଚ୍ଛା ଆଚ୍ଛା। ସେଆକୁ ଭେଟି କରାଯାଏ ମାଆଙ୍କୁ?
ହଁ ସେଇଟା ପ୍ରଥମ ମା ପାଖରେ ଯୋଉ ଇଷ୍ଟ ଦେବୀ ପାଖରେ ଭୋଗ ଲାଗେ ତାପରେ ଆମେ ତାକୁ ଗ୍ରହଣ କରନ୍ତୁ।
ଁ ଯାୁ ନେଇୁଡ଼ା ଆଚ୍ଛା। ହଲା ଭଲ ପରମ୍ପରା ଆମ ଓଡ଼ିଆ ମାନଙ୍କର ଗୋଟେ ଅଛି ନା ଆଉ।
ହଁ।
ଆ
ଏଇଠି ସବ ବ୍ୟବସାୟ ବି ସମସ୍ତଙ୍କର ଭଲ ହୁଏ ଯୋ ନୂଆଖାଇ ଟାଇମ ରେ। ଆ ଆ
ଆଜ୍ଞା ଆଜ୍ଞା ମାଙ୍କର ସେଠିକି କରୁଣା ଆଉ।
ହଁ ଏଇଠି ଶାଗ ଠାରୁ ନେଇକି କପଡା ଲତା ଜୁତା ଚପଲ ସମସ୍ତେ ସବୁ ନୂଆ ନୂଆ ପରିଧାନ କରନ୍ତି
ଆଚ୍ଛା ଆଚ୍ଛା।
ଆଉ
ରଜ ସଂକ୍ରାନ୍ତି କି ସେମିତି ବଡ଼ ମାନେ ପର୍ବ ବୋଲି ମାନନ୍ତିନି ନାଇଁ କଣ?
ନାଇଁ ମାନନ୍ତି କିନ୍ତୁ ସେ ପ୍ରକାର ଏଠି ହର୍ଷ ଉଲ୍ଲାସ ନାହିଁ। ଅ ଯେମିତି କିି ନା ଆପଣଙ୍କ ପଟରେ ହୁଏ ଯେମତିକି ଦକ୍ଷିଣ ଓଡିଶା ପଟରେ ବେଶୀ କରନ୍ତି ଆମ ପଟରେ ସେମିତି କିଛି ଏମିତି ନାହିଁ।
ଆଛା ଆଚ୍ଛା। ଥାଉ ଥାଉ ଗୋଟେ ତ ସେଇଟା ତ କୃଷକ ମାନଙ୍କର ତ ସେଇଟା ବହୁତ ମୟୁର ମାନେ ଜଉ ଆମର ସମ୍ବଲପୁରର ନୂଆଖାଇବାଙ୍କର କୃଷକ ମାଙ୍କର ବହୁତ ବଡ଼ ବର୍ଡ଼ ମୁଁ ବି ଆମେ ଶୁଣିଛୁ ବହୁତ ଏଟା ମୁଁ କେବେ ଯାଇନୁ ଅବଶ୍ୟ ସେହି ସମୟରେ ହ।
ହଁ।
ବହୁତ ବଡ଼ ପର୍ବ ହୁଏ ସେଟା। କଣ ହୁଏ ସେମିତି ପୂଜା ପ ମାନେ ଦୋକାନ ବଜାରରେ ସବୁ ପଡେ ନା କଣ ସେ ସମୟରେ।
ଦୋକାନ ପତର ଦିନେ ପାଇଁ ସବୁ ସମସ୍ତେ ଯୋଉ ପର୍ବପର୍ବାଣି ମାନିବାକୁ ଯାଆନ୍ତି ଦିନେ ଦିନେ ବନ୍ଦ ହୁଏ ପୁରା।
ଆଚ୍ଛା। ଠିକ।
ଆଉ ବାସିର ନୂଆଖାଇ ପରେ ସମସ୍ତ ସେ ବାସି ତିଆରକୁ ମାନିଥାନ୍ତି। ସେଇଥିରେ ଲୋକ ଆମିଷ ଖାଇବା ପାଇଁ ପସନ୍ଦ କରନ୍ତି ସମସ୍ତେ
ଓ ଆଚ୍ଛା ଆଚ୍ଛା ପୁର ତା ପରଦିନ।
ତା ପରଦିନ ଆ
ମାଙ୍କ ପାଖରେ ସେମିତି କିଛି ବଳି ଫଳି ପଡେ ନା ସେମତି ତ କିଛି ନାହିଁ।
ନା ନୂଆଖାଇ ଟାଇମ ରେ ସେମିତି କିଛି ବଲି ପଡ଼େ ନାହିଁ।
ଆଜ୍ଞା ଆଜ୍ଞା।
ସମସ୍ତଙ୍କର ଟିକେ ଟିକେ ଅଲଗା ଅଲଗା ପୂଜା ପରିସ୍ଥିତି ପୂଜା କରିବା ଟିକେ ଢଙ୍ଗଟା ଅଲଗା ଏବେ ଯେମିତି କିି ଅମ୍ ଆମ ଗୋଟେ ମନ୍ଦିର ଅଛି ସେମିତି ଯେମିତି କି ପୁରା ଓଡିଶ ରେ ଅ ପଞ୍ଚମୀ ଦିନ ହି ନୂଆ ଖାଆନ୍ତି କିନ୍ତୁ ଆମ ଏପଟରେ ଗୋଟେ ମନ୍ଦିର ଅଛି ବେଶୀ ଆପଣ ଜାଣିବି ଥିବେ ଛତର ଯାତ୍ରା ହୁଏ।
ତର ଯାତ୍ରା ନାହିଁ ଶୁଣି ନାହିଁ।
ଆଜ୍ଞା ବହୁତ ବେଶୀ ବଡ଼ ପର୍ବ ହୁଏ ସେମିତି ଲକ୍ଷାଧିକ ଭଲ ଲୋକ ଆସନ୍ତି ସେମିତି।
ଆଚ୍ଛା ଆଚ୍ଛା।
ସେ ଜାଗାରେ ଅ ପାଞ୍ଚ ଦିନ ପରେ ଦଶ ଦଶମୀ ଦିନ ହିଁ ନୂଆ ଖାଆନ୍ତି ସେ ଜାଗାରେ।
ଓ ଆଚ୍ଛା ଆ ଏମିତି ଅଛି ନାଇଁ।
ଆଉ ଭଲ ଆଜ୍ଞା ଭଲ ଲାଗିଲା ଆଜ୍ଞା ଆପଣଙ୍କ ସହିତ କଥା ହେଇକି। ଆପଣଙ୍କ ଯଉ କଲଚର୍ ଆପଣଙ୍କ ଯେଉଁ ସଂସ୍କୃତିକୁୁ ଆ ଶିଖିବା ପାଇଁ ଭଲ ଲାଗିଲା ମୋତେ।
ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଭାଇ ଆଜ୍ଞା। ନମସ୍କାର। ନମସ୍କାର।